ହାଲୋ।
ହାଲୋ କୁହନ୍ତୁ।
ହଁ ହଁ କୁହ ଆପଣଙ୍କ ଘର କୋଉଠି?
ହଁ ହଁ ଶୁଣାଯାଉଛି ଆପଣଙ୍କୁ ଶୁଭୁଛି ତ?
ମତେ ଶୁଣା ଯାଉଚି।
ମୁଁ ତ ଏବେ ଖାଇକି ଆସିଲି ଆଉ ଆପଣ କଣ କରୁଥିଲେ?
ମୁଁ କି ହୁଁ ଗଡୁଚି ଆଉ
ହଁ କୋଉଠି ଆପଣଙ୍କ ଘର?
ହଁ
ଆମର ବି ଢେଙ୍କାନାଳର କୋଉଠି?
ତମର ବି ଢେଙ୍କାନାଳ କି?
ହୁଁ ହୁଁ ଢେଙ୍କାନାଳ ଆମର।
କୋଉ ଜାଗା?
ଗୋବିନ୍ଦପୁର।
ଆଚ୍ଛା।
ତମର କଣ ଭୁବନ। ଆଛା ହଁ ଭୁବନରୁ ଢେଙ୍କାନାଳର ଭୁବନରୁ ହିଁ ଅଧିକ ଅଧିକ ଅଛନ୍ତି କଥା ହୋଉଛନ୍ତି। ଆଉ ଆପଣଙ୍କ ଆଡ଼େ ବର୍ଷା ହୋଉଚି କି ନାହିଁ।
ବୋହୁତ ବର୍ଷା ଉଚି କରେଣ୍ଟ କାଲିନଥିଲା ଏବେ ଆସିଲା ଘଣ୍ଟଟେ ହେଲା। ସେପଟେ ବର୍ଷା ହୋଉଚି
ହଁ ବର୍ଷା ହୋଉଚି କାଲି ତ ଦିନଯାକ ବର୍ଷା ହୋଉଥିଲା।
ଆଉ ହଁ ଆ